ହ
ହଲୋ ହ୍ୟାଲୋ
ଶୁକ୍ରଭାତ
ସୁପ୍ରଭାତ ସାର୍। କେମିତି ଅଛନ୍ତି ହଁ ମୁଁ ଭଲ ଅଛି। ଆପଣ?
ହୁଁ ଭଲ ଅଛି, ଆଉ କଣ କରୁଛନ୍ତି?
ଏଇ ଏବେ ତ ସକାଳୁ ସକାଳୁ ଟିକେ ବ୍ୟାୟାମ କରୁଥିଲି।
ଓହ କେତେବେଳେ ଉଥିଲେ ଆଉ।
ଆଜି ଟିକେ ବର୍ଷା ପାଗ ଦେଇଛି ତ ଉଠିଲା ବେଳେ ସାତଟା ହେଇଗଲାଣି ଆଉ।
ଓହୋ ହୋ ଆମ ଏପଟେ ବି ବର୍ଷା ହଉଛି ଆଉ। ହୁଁ ବର୍ଷା ହଉଛି ତ ମାନେ ଉଠୀବେ। ବି ବିଳମ୍ବ ହେଲା ଆଉ।
ଆଜ୍ଞା ଏଠି ତ ରାତି ସାରା ଜୋଉ ବର୍ଷା ହଉଛି
ହଁ ଏଇଠି ଏ ରାତି ସାରା ପ୍ରବଳ ବର୍ଷା ହେଇଛି ଆଉ।
ହଁ
ମାନ ଚାରି ପାଞ୍ଚ ଦିନ ବର୍ଷା ହିଁ ଲାଗିଛି।
ହଁ ଏବେ ତ ଲଘୁଚାପ ପାଇଁ ଛାଡୁନି। ଆମର କନ୍ଧମାଳ।
ଓ ହଉ ହଉ
ଆଂଜ୍ଞା।
ହ
ଆଉ କଣ କରୁଛନ୍ତି?
ହୁଁ ପଢୁଥିଲି ଟିକେ ଆଉ।
ଆଚ୍ଛା ଆଚ୍ଛା
ଆଉ କିଛି, ଜଳଖିଆ କିଛି ଖାଇଲେ ନା ନାଇଁ?
ଆଜ୍ଞା, ନାଇଁ ନାଇଁ, ଏବେ ତ ସରିଲା, ଖାଇବି ଆଉ ଟିକେ ପରେ ଆଉ।
ଓହୋ ହ ହ ବର୍ଷା ପାଗରେ ଚାଷ କାମ କେମିତି ଷ୍ଟାର୍ଟ, ଆରମ୍ଭ ହେଲାଣିି?
ହଁ ହଁ ଚାଷ କାମ ଆରମ୍ଭ ହେଲାଣି, ଯେହେତୁ ବର୍ଷା ହେଲା ମାଟି ଗୁଡା ଶୁ ଶୁଖି ଶୁଖି ଥିଲା ଯୋଉ, ସେ ସବୁ ଓଦା ହେଲା, ଏବେ ଚାଷ ଚାଷ କରିବାକୁ ଭଲ ଅଛି, ମାଟି ଟା। ସବୁ ଫସଲ ଆରମ୍ଭ ଆମର ହଳଦୀ, ମୁଗ, ବିରି, ଏସବୁ ହୁଏ।
ଓ ହଳଦୀ ମୁଗ ନାଇଁ କି? ଓହୋ ମୁଗ ତ ଏଇ ଏବେ ହେବନି ନା, ସେଟା ବର୍ଷା ସମୟ, ମାନେ ଛାଡିଲା ପରେ ହବ, ସେ ଶୀତ ସମୟରେ ହବ ଜୋରେ।
ଆଉ ପନିପରିବା ସ ସବୁ ଚାଷ କରାଯାଏ, ଜହ୍ନି, ପୋଟଳ, ବିନ୍ସ ସବୁ ଜିନିଷ।
ପନିପରିବା ବି ଭଲ ଚାଷ ହଉଥିବ ଆଉ।
ହଁ।
ହୁଁ।
ହଁ ବୁଲାବୁଲି କରିବାକୁ ଯାଆନ୍ତି ନା ନାଇଁ ଆପଣ କୁଆଡେ?
ହଁ, ଯାଉ ମାନେ, ଆଜି ଯିବାର ମାନେ ଇଛା ଅଛି, ପାଗରେ ବୁଲାବୁଲି କରିବାକୁ ଆଉ।
ହଁ ପାଗ ଟା ବି ଭଲ ଲାଗେ ବୁଲିବାକୁ କିନ୍ତୁ ବର୍ଷ ବର୍ଷା ପାଇଁ ବି ଟିକେ ବିରକ୍ତିଆ ଲାଗେ, କାଦୁଅ ଫାଦୁଅ ହୁଏ ବୋଲି ଆଉ।
ଆଉ ସେଇ ଜିନିଷ ତ ଅସୁବିଧା ହଉଚି ଆଉ।
ହଁ। ଆପଣଙ୍କ ଘର କୋଉଠି?
ମୋର ବି
ଆଛା ଆଛା।
ହୁଁ ହୁଁ।
ଆମ କନ୍ଧମାଳ ର କୋଉ କୋଉ ଜାଗା ବୁଲିଚନ୍ତି?
ମୁଁ କନ୍ଧମାଳ ପ୍ରାୟ ସବୁ ଜାଗା ବୁ ବୁଲି ଦେଇ ଦେଇଛି ଅବଶ୍ୟ, କଟକ ମାନେ ବ୍ଲକ ହୁଁ, ଛାଡିକି ଆଉ।
ହଁ ହଁ, ଆମର ମଣ୍ଡାସରୁ ଏ ସବୁ ଯାଇଚନ୍ତି ସବୁ।
ମଣ୍ଡାସୁରୁ ଦାରିଙ୍ଗି ବାଡ଼ି, ମୁକୁଳିଙ୍ଗିଆ
ଆଛା ଆଛା।
ଜଳପ୍ରପାତ ଯାହା ସବୁ ଅଛି, ସେଇଟା ସବୁ ବୁଲିଦେଇଛୁ।
ହଁ ହଁ, କଣ କଣ ଜଳପ୍ରପାତ ଅଛି? ଟିକେ କହନ୍ତି, ମୁଁ ବି ଟିକେ ଯାଆନ୍ତି ବୁଲିବାକୁ, ମୁଁ ଟିକେ ଏତେ ଯାଏନି ବୁଲିବାକୁ ତ।
ଓହୋ, ହଁ, ଫୁଲବାଣୀ ପାଖରେ ମାନେ ପାଖରେ ଅଛି ପୁଟୁଳି ଜଳପ୍ରପାତ।
ଆଜ୍ଞା।
ଫୁଲୁବାଣୀକୁ ଲାଗିକି, ତାପରେ ଅଛି ଉର୍ମାଗଡ଼
ଆଜ୍ଞା।
କାଟ୍ର , କୋଉ କାଟ୍ରା
ହୁଁ।
ଫୁଲବାଣୀକୁୁ ଲାଗିକି, ଦଶରୁ ପନ୍ଦର କିଲୋମିଟର ମାନେ ମଧ୍ୟ ସବୁ ଅଛି ଆଉ।
ଆଛା, ଆଛା, ମୁଁ କେବଳ ପୁତୁଡି ଜଳପ୍ରପାତ ଅଛି ବୋଲି ଶୁଣିଥିଲି।
ଓ ଆପଣ ଶୁଣିଚନ୍ତି ତାହେଲେ ଯାଇନାହାନ୍ତି।
ଆଜ୍ଞା, ଆଉ ଯୋଉ ଆମର ଗୋଟେ ସାଲୁଙ୍କି ଡ୍ୟାମ ଅଛି।
ସାଲୁଙ୍କି ଡ୍ୟାମ୍ ସେଇଟା ଗୋଟେ ଅଛି।
ହଁ।
ଟିକେ ବୁଲି ଆସନ୍ତୁ ଭଲ ଲାଗିବ ସବୁ ମାନେ ଜଳପ୍ରପାତ ବହୁତ ସୁନ୍ଦର ଦେଖାଯାଉଚି ସବୁ। ଏବେ ତ ବର୍ଷା ସମୟରେ ନା ପାଣି ଟିକେ ବଢୁଥିବ ହଁ।
ଏ ବର୍ଷା ଦିନେ ତ ଗଲେ ଭଲ ଲାଗିବ ପାଣି ଫୁଲ୍ ହେଇକି। ଥିବ ଟିକେ, ପାଗ ଟା ବି ମେଘୁଆ ଅଛି। ଆଜ୍ଞା ଆଜ୍ଞା।
ବର୍ତ୍ତମାନ ସେଇଟା ବହୁତ ଭଲ ଲାଗିବ, କୋଉଟା କ ମୁଁ କଲିଙ୍ଗିଆ। ମାନେ ଯିଏ ବି ଦେଇକିରି ପାଖରେ ଯୋଉଟା ଅଛି ହଁ ମାନେ ସେ ଉପରକୁ ଚଢିକି। ଯିବା ଯୋଉ ମଜା ତାପରେ ସି ମାନେ ପ୍ରକୃତିର ପୁରା ଅଲଗା ପ୍ରକାର ସୁନ୍ଦର ଦେଖାଯିବ।
ଆଜ୍ଞା, ନିଶ୍ଚୟ ଭ ପ୍ରକୃତିର ସୌନ୍ଦର୍ଯ୍ୟରେ ତ ଆଉ। କିଛି ମାନେ।
କଳ୍ପନା କରିହବନି ଯେତେ ଦେଖୁଥିଲେ ସୁନ୍ଦର ଦେଖାଯାଏ ଖାଲି।
ହଁ। ମୁଁ ଏପଟେ ଖାଲି ଯାଇଥିଲି ଆମର ଲୁଦୁ ଯାଇଚି, ମୁଗୁଲୁଙ୍ଗିଆ ବି ଯାଇଚି।
ଓ ଲୁଦୁ, ଲୁଦୁ ମାନେ ସେ କୋଟଗଡ ବ୍ଲକ ରେ ଯାଉଚି ନା।
ଆଜ୍ଞା ଆଜ୍ଞା, କୋଟଗଡ ସେପଟେ।
ହଁ ହଁ।
ହଁ ଆଉ। ଏମିତି ବୁଲିବାକୁ ତ ବେଶୀ ଯାଏନି କୁଆଡେ ଦା। ଦାରିଙ୍ଗବାଡି ଟା ତ ଏମତି ପାଖରେ ଆଉ ଦାରିଙ୍ଗବାଡି ଯାଇଚୁ ଆମେ।
ହଁ, ନାଇ ଏଥର ଭାବୁଚୁ ଆମେ। କୋଟଗଡ ସେ ମାନେ ଯାହା ଅଛି ସେ ଅଞ୍ଚଳରେ ଯାହା ବୁଲାବୁଲି କରିଦବୁ।
ହଁ, ନିଶ୍ଚୟ ଯାଆନ୍ତୁ ଲୁଦୁ ଟା ଆମର ବହୁତ ସୁନ୍ଦର ଲାଗେ ସେ ଜଳପ୍ରପାତ ଟା।
ହଁ ହଁ।
ଆଉ ସେ ଗଲାବେଳେ ବି ପୁରା ଜଙ୍ଗଲ ଏରିଆ ଦେଇକି ଆପଣ ଯିବେ ସେଇ ଜଙ୍ଗଲ। ଏବେ ଟିକେ ମାନେ ଯେହେତୁ ଶାନ୍ତ ପରିବେଶ ଥାଏ ବୁଲିବାକୁ ସେଠି ଭଲ ଲାଗେ।
ହୁଁ। ନା କନ୍ଧମାଳରେ ଜଳପ୍ରପତ ମାନେ ଭର୍ତ୍ତି ହେଇଚି, ମାନେ ଯୁଆଡ଼େ ଯିବେ ମାନେ ଜଳପ୍ରପ। ବର୍ତ୍ତମାନ ବର୍ଷା ସମୟ ଆରମ୍ଭ ହେଲା ମାନେ ଆପଣ ଜଳପ୍ରପାତ ବହୁତ ଦେଖିବାକୁ ପାଇବେ।
ହଁ ନିଶ୍ଚୟ। ଏଠି ତ ଆମର ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ କନ୍ଧମାଳ ଆମର।
ହୁଁ, ଆମ କନ୍ଧମାଳ ଜଙ୍ଗଲ ଘରେ। ଅଞ୍ଚଳ, ମାନେ କାଶ୍ମୀର କୁ ଯିବାକୁ ପଡିବନି ଯେମିତି ଅଛି ଆମର।
ହଁ, ବହୁତ ସୁନ୍ଦର ଲାଗେ ଏଠି। ତଳ- ଏ -ମାନେ ଅଞ୍ଚଳ ଗୁଡିକ ବି ଭଲ ଲାଗେ ହଁ। ଖରା ଦିନେ ବି ବେଶୀ ଗରମ ଅନୁଭୂତ ହୁଏନି ଭଲ ଲାଗେ।
ଏ ଶୁଦ୍ଧ ଅମ୍ଳଜାନ ପାଇବା ଆମେ।
ଆଜ୍ଞା ଆଜ୍ଞା।
ଯେମିତି ଦିଲ୍ଲୀରେ ସବୁମାନେ ପାଉଚନ୍ତି ଦୂଷିତ ଏ ଏମିତି ନାହିଁ ଆମ କନ୍ଧମାଳ ପ୍ରୟାସ। ହ।
ହଁ।
ହଳଦୀ ଚାଷରେ କଣ ମାନେ ପାଣି ଦରକାର ଥାଏ ନା ଦରକାର ନ ଥାଏ ଯେ?
ହଁ ପାଣି ତ ଦରକାର ହୁଏ।
ଏ ବେଶୀ ଦରକାର ପଡିବ ନା?
ନାଇଁ ଏତେ ନାଇଁ ଚଳିବ ଆଉ ଯେତିକି ଦରକାର ସେ ଏତିକି ଦିଆ ହୁଏ ଅତ୍ୟଧିକ ପାଣି ଦରକାର ହୁଏନି।
ହୁଁ ଆଉ ହଳଦୀ ଚାଷ ପୁରା ନେ ମାନେ କଣ କହୁଛି ମାନେ କିଛି ଔଷଧ ତ କିଛି ଲାଗେନି ବୋଧେ ଚାଷ ପାଇଁ ନା ଲାଗେ?
ସୁଧ ସାର କିଛି ପଡେନି ସିଏ ଆମର ଗୋବର ଖତ ଆଉ ଯୋଉ ହଁ ଏମିତି ପ୍ରାକୃତିକ ସାରରୁ ହିଁ ମିଳେ
ହଁ-।
ଆଉ ଏଠି ତ ଆମର କନ୍ଧମାଳର ହଳଦୀ ପ୍ରସିଦ୍ଧ ଆମେ ଶୁଦ୍ଧ ହଳଦୀ ବ୍ୟବହାର ଖୁଡି ସବୁବେଳେ ଆମେ ଯୋଉ ବଜାର ରୁ କିଣିକି ହଳଦୀ ସେ ସେ ବ୍ୟବହାର କରୁନେ।
ହୁଁ ଆଉ ରପ୍ତାନୀ ଆମଦାନି ଚାଲିଚି ନା
ହଁ।
ବାହାର ଦେଶରେ ମିଳୁଚି।
ହଁ ନିଶ୍ଚୟ ଏଠି ତ ସୁଦ୍ଧା ହଳଦୀ ମିଳୁ ସେଟା ବି ଦେହ ପାଇଁ ବହୁତ ଭଲ।
ହଁ, ଦେହ ପାଇଁ ବହୁତ ଭଲ ମାନେ ମୁହଁ ଗୋରା କରିଦିଏ ଏମିତି
ହଁ, ଆଉ ଚର୍ମ ରୋଗ ପାଇଁ ବି ଭଲ ଆଉ ଗୋଟେ ମିଳେ ଏଠି ଆମର କଳା ହଳଦୀ ସେଟା ତ ବହୁତ ଭଲ ମାନେ ଆପଣଙ୍କର ହଁ, କଳା ହଳଦୀ ଗୋଟେ ମିଳେ ସେ କଳା ହଳଦୀ ସେଟା ଆପଣ ଯଦି ଘୋରିକି ଲଗେଇବେ ତେଲ ସହିତ ମିଶେଇକି ତାହେଲେ ଦେହରେ ଯାହା ଦାଗ ଥିବ ସବୁ ପଳେଇବ।
ସେଟା କୋଉଠି ମିଳେ କୋଉ ବଜାରରେ
ସେଟା ଆମର ଟିକେ ଏମତି ଗାଉଁଲି ଗାଁ ଗୁଡାକ ଯେମିତି ଆମର ଦାରିଙ୍ଗିବାଡି ହେଲା ଆ ଏମିତି ସବୁ ଭିତତିରିଆ ଗାଁ ଗୁଡାକରେ ସେ ସବୁ ଚାଷ ହୁଏ।
ଅହ ତାର ପ୍ରତି କିଲୋଗ୍ରାମ୍ କେତେ ଟଙ୍କା ପଡୁଚି ସେଇଟା କଳା ହଳଦୀ ଟା?
ସେଇଟା ହଜାରେ ହଜାରେ ପନ୍ଦରଶହ ଏମିତି ପଡେ।
ମାନେ ଏ ହଳଦୀରୁୁ ସେଇଟା ବହୁତ ଅଧିକ ଥାଏ ତା ରେଟ ଟା।
ହଁ ସେଇଟା ଅଧିକା ରୁହେ ତାର ଔଷଧୀୟ ଗୁଣ ଅଧିକା ଅଛି। ଆଉ ସେଟା ମିଳେନି ବି ବହୁତ କମ୍ ମିଳେ।
ଓ ମୁଁ ତାହେଲେ ଚେଷ୍ଟା କରୁଛି ସେଇ ହଳଦୀ ବ୍ୟବହାର କରିବାକୁ ମୋର ଦାଗରେ ବହୁତ ହେଇଯାଇଛି ତ।
କରନ୍ତୁ ଭଲ ମାନେ ଚର୍ମ ରୋଗ ଯାହାର ହେଇଥିବ ତ ସେଇ ହଳଦୀ ଗୋଟେ ଔଷଧ
ହଁ -ହଁ।
ହଁ।
ତ ଚେଷ୍ଟା କଲେ ମିଳିଯିବ ତା ମାନେ କଳା ହଳଦୀ ଟା।
ଆଜ୍ଞା -ଆଜ୍ଞା ଆପଣ ଏମିତି ଟିକେ ବୁଝାବୁଝି କରିଲେ କଳା ହଳଦୀ ମଧ୍ୟ ମିଳିଯିବ।
ହୁଁ -ହୁଁ -ହୁଁ।
ଆଉ ଏମିତି ଆମର ଯୋଉଟା ନର୍ମାଲ ହଳଦୀ ତ ସେଇଟା ବି ଭଲ। କିନ୍ତୁ କୁହନ୍ତି କଳା ହଳଦୀ ଟା ଟିକେ ଅଧିକା କାମ ଦିଏ ବୋଲି।
ହୁଁ- ହୁଁ -ହଁ -ଆଉ ପଢାପଢି ଏବେ କଣ କରୁଛନ୍ତି ଏବେ?
ଆଜ୍ଞା, ମୋର ଏବେ ଚାଲିଛି ଟ୍ରେନିଂ ନଉଛି ମୁଁ ଗୋଟେ,
ହଁ- ହଁ- ହଁ -କୋଉଠି ରହୁଛନ୍ତି ରେ
ଏଠି ଆମର ବାଲିଗୁଡାରେ।
ଓ ବାଲିଗୁଡାରେ ନାଇଁ କି। ବାଲିଗୁଡା ପାଖରେ ତ ବଢି ମାନେ ବହୁତ ସୁନ୍ଦର ହେଇଛି, ଏବେ ମାନେ ସହର ଟା ପୁରା।
ହଁ ବାଲିଗୁଡା ଏବେ ସୁନ୍ଦର ହେଇଛି।
ମାନେ ସେ ପୋଖରୀରେ ଯୋଉ ଶିବ ମନ୍ଦିର ମାନେ ଅଛି ବଧେ ନା।
ହଁ ଶିବ ମୂର୍ତ୍ତି ଗୋଟେ ଅଛି, ଏପଟେ ଆମର ବୋଟିଂ ପଏଣ୍ଟ ବି ହେଇଛି, ଅ ଆର
ହଁ ଜଳ କ୍ରୀଡ଼ା ପାଇଁ ସେଟା ଗୋଟେ ସୁବିଧା ହେଇଛି।
ହଁ।
ଆଁ। ଆଉ ବା ମାନେ ବାଲିଗୁଡା ପାଖରେ, ଯୋଉଟା କି ଆମ ନାଡା ପାଟାଙ୍ଗରେ ଏଥର ବହୁତ ମାନେ ପ୍ରସିଦ୍ଧି ହେଇଥିଲା ନାଡାପାଟାଙ୍ଗର।
ହଁ ହଁ।
ହୁଁ, ନାଡ଼ାପାଟାଙ୍ଗ ଆଉ କୋଉଟା, ଆଉ ଗୋଟେ,
ଆଉ ଗୋଟେ ଆମର ଜକିକିଆ, ଆଜ୍ଞା ଆସିଥିଲେ ଆପଣ ବୁଲିବାକୁ।
ନା ମୁଁଉ ଯାଇପାରିନି ସମୟ ଅଭାବରୁ, ମୁଁ ମୋ ଘର ଏଇ ବାଲିଗୁଡ଼ା ଯେ ମୁଁ ଯାଇପାରିନି ଆଉ।
ହଁ ହଁ।
ଆଉ ଦଣ୍ଡ ବି ବହୁତ ଭଲ ଲାଗେ, ଆମର ପଞ୍ଚ ବିିଂଶ ଶମ୍ବୁ ସବୁ ହୁଏ ସବୁ।
ହଁ ହଁ ଦଣ୍ଡ ତ ଏଠି ବହୁତ ଆଡମ୍ବର
ହୁଁ ବହୁତ ଆଡ଼ମ୍ବରରେ ହୁଏ।
ହଁ।
ଭଲ ଲାଗେ, ଏଥର ବାକି ବହୁତ ପ୍ରସିଦ୍ଧ ହେଇଗଲା ମାନେ ବାଲିଗୁଡା ସହର ଟା ସେଇ ଜକିକିଆ ନାଡ଼ା
ହଁ ସେଥିପାଇଁ ଆମେ ବି ଯାଇଥିଲୁ ବୁଲିବାକୁ ସେଠିକି। ମାନେ ସେଥିରୁ ଯୋଉ ସକାଳୁ ସକାଳୁ ନାଇଁ ଏବେ ଟିକେ ଆପଣ ଯିବାଟାଇ ତୋ ଜଙ୍ଗଲ ଏରିଆ ଟା ପୁରା ପାହାଡ଼ ଚଢ଼ିକି ଯିବାକୁ ପଡୁଛି। ଏ ବର୍ଷ ତ ଦିନେ ଯିବାଟା ଠିକ ନାହିଁ, ଗୋଡ ଫୋଡ ଖସିଯିବ ଯଦି ପଡିଯିବେ। ଚାନ୍ସେସ୍ ଅଛି ଅଧିକା, ଶୀତ ଦିନେ ସେଠି ଯୋଉ କୁହୁଡି ଟା ଆମର କୁହୁଡିର ଆସ୍ତରଣ ପଡେ, ଆଉ ସୂର୍ଯ୍ୟ ଉଦୟ ହୁଏ ସେଇଟା ଦେଖିବାକୁ ଭଲ ଲାଗେ ଆଉ।
ହାଉ ହଉ ଠିକ ଅଛି ତାହେଲେ ରହୁଛି।
ଆଜ୍ଞା ଆଜ୍ଞା, ଆଜ୍ଞା ନମସ୍କାର।
ନମସ୍କାର।